ହାଲୋ। ଆଜ୍ଞା ଆଜ୍ଞା ନମସ୍କାର।
କହୁନାହାନ୍ତି କୋଉଠି ଅଛନ୍ତି ଏବେ?
ତ ମୁଁ ତ ଏବେ ଘରେ ଅଛି, ଆପଣ କୁହନ୍ତୁ ଆପଣ କୋଉଠି ଅଛନ୍ତି କଣ କରୁଛନ୍ତି କୁହନ୍ତୁ?
ମୁଁ ବି ଘରେ ଅଛି। ମୁଁ ଏବେ ଜଷ୍ଟ ଖାଇକି ଉଠିଲି। ଆପଣ କୁହନ୍ତୁ?
ହୁଁ। ଆଛା ଆଚ୍ଛା ମୁଁ କଣ କହିବି ମୁଁ ସେ ଦିନା ସକାଳଠୁ ଛଅଟା ଗୋଟେ କାମ ତ କରୁଛି କାମ ସରିଲା ଏବେ ତ ଗାଧୋଇବାକୁ ଯିବି ଏବେ ଟିକେ ଆଉ।
ମୋର ତ ଏବେ ସକାଳୁ ଖାଇକି ଉଠିକି ଆପଣଙ୍କୁ ଫୋନ୍ କଲି ଭାବିଲି ଆପଣଙ୍କୁ ମନେ ପକେଇଦେବି ଟିକେ।
ଆଜ୍ଞା ଆଜ୍ଞା। ଆଉ କିଛି କୁହନ୍ତୁ, ନା ମୁଁ ଖାଇନି ଖାଇବି ଆଉ ଗାଧେଇ ସାରିକି ଖାଇବି।
ଆପଣଙ୍କ କାମ ସରିଗଲାଣି?
କାମ ତ ଏବେ ଜସ ସାଙ୍ଗେ ସାଙ୍ଗେ ସରିଲା ଏବେ।
କର୍ମ ଆଗେ।
ଆଇଜ୍ଞା।
ଆପଣ କହୁନାହାନ୍ତି କହୁଥିଲେ ଆପଣ କହୁଥିଲେ କୁଆଡେ ବୁଲିବାକୁ ଯିବା ପାଇଁ, ସେତଥର ଆମ କ ଥା ଅଧୁରା ରହିଯାଇଥିଲା ଆପଣ ଏବେ କୁହନ୍ତୁ।
ହଁ ବୁଲିବାକୁ ତ ଯିବା, ଆପଣ କୁହନ୍ତୁ କୋଉଠି କଣ ବୁଲିବାକୁ ଯିବା ଆପଣ କୁହନ୍ତୁ ଯେ ଆପଣଙ୍କ କୁଆଡେ ମୁଣ୍ଡରେ କିଛି ଆସିଛି ଯଦି କିଛି
ଆପଣ କହୁଥିଲେ ବା ବୃନ୍ଦାବନ ଜିବା କଥା, ମୁଁ ସେଥିପାଇଁ ପଚାରିଲି ଆପଣଙ୍କର ବୃନ୍ଦାବନର ଅନୁଭୂତି କେମିତି?
ଅନୁଭୂତି ବହୁତ ଥାଏ ଆ ଅଲୌକିକ ଜାଗା ସେଇଟା ଗୋଟେ ସେଇଟା ତ ଆପଣ ତ କି କହିପାରିବିନି ତା ବିଷୟରେ।
ଧାର୍ମିକ ଜାଗାରେ ଗଣାଯାଏ ସେଗୁରା।
ସେ ଧାର୍ମିକ ନୁହେ ସେଇଟା ଅଲୌକିକ ଜାଗା ଧାର୍ମିକ ଜାଗା ଅଲଗା ଅଲୌକିକ ଜାଗା ଅଲଗା। ସେ ଜାଗାରେ ଏମିତି ସେ ଜାଗାରେ ଏମିତି କିଛି ଜିନିଷ ଅଛି ଯାହା ଦେଖି ଭୁଲି ହବନି। ଆଉ ସେଇ ଜାଗାରୁ ପାଦ ପକେଇଲା ମାତ୍ରେ ତମ ଆତ୍ମାକୁ ସନ୍ତୁଷ୍ଟି ମିଳିବ ପୁରା।
ଆପଣ ରାଧାଙ୍କର ଜନ୍ମସ୍ଥାନକୁ ଯାଇଥିଲେ?
ଆଜ୍ଞା ଆଜ୍ଞା।
ସେଠି କେମିତି ଲାଗିଲା?
ତ ଆମେ ତ ପ୍ରଥମେ ସେ ସ୍ଥାନ ଯାଇଥିଲୁ। ତ ସ୍ଥାନର ଆମେ ଚାରି ଦିନ ରଇଥିଲୁ। ଯେତେହେଲେ ବି ରାଧା ମାତସ୍ଥାନ ତ ସେ ଜାଗାରେ ଶାନ୍ତ ପରିବେଶ। ସବୁକିଛି ଶାନ୍ତ ଥିଲା। ତ ସେଠି ଖାଇବା ପିଇବାକୁ ଆରାମ କରି ବୁଲାବୁଲି ସ୍ଥାନ ସବୁ ବହୁତ ସବୁ କିଛି ଭଲ ଥିଲା।
ଆପଣ ଗୋବର୍ଦ୍ଧନଙ୍କ ପରିକ୍ରମା କରିଛନ୍ତି?
ଆଜ୍ଞା ଆଜ୍ଞା ଗୋବଧନ ଆମକୁ ଦି ଦିନ ଲାଗିଲା ଚଲି ଚାଲି ପରିକ୍ରମା କଲୁ। ତ ଉଁ ଦି ଦିନରେ ହଁ ଦି ଦିନ ଲାଗିଲା ଆମକୁ, ତ ପ୍ରଥମ ଦିନରେ ଆମେ ବେଶୀ ଯାଇ ଚାଲି ପାରିଲୁନି, ସେକେଣ୍ଡ ଦିନ କିନ୍ତୁ ପୁରା ଚାଲିକି ଗୋବଧ ପରିକ୍ରମା କଲୁ।
ବହୁତ ଭଲ ଥିଲା ତାହେଲେ ଆପଣଙ୍କର ଅନୁଭୂତି।
ଆଜ୍ଞା ଆ
ଏବେ ଆପଣ କୁଆଡେ କହୁନାହାନ୍ତି ଯିବା ପାଇଁ?
ତ ଏବେ ତ କିଛି ବର୍ତ୍ତମାନ କି କିଛି ଭାବିନି ଯିବାକୁକିନ୍ତୁ ଏବେ ଭାବୁଛି କଲେଜ ଖୋଲି ସାଇଲା ପରେ ଆଡମିସନ ନେଇ ସାରଲା ପରେ ଥରେ ପୁରୀ ଯିବାକୁ ଇଚ୍ଛା ହଉଛି ସାଙ୍ଗମାନଙ୍କ ସାଙ୍ଗରେ। ତ ଆପଣ ଯଦି ଆସିପାରିବେ ତାହେଲେ ଆମେ ଯିବା ମିଶିକି ପୁରି।
ଆଜ୍ଞା ଆସିଏ ଜରୁର ଯିବା ଆମେ।
ଆଜ୍ଞା ଆଜ୍ଞା।
ଆପଣ ସ୍କୁଲ୍ ଟାଇମ୍ ବହୁତ ଭଲ ଯାଇଥିଲା, ଆମେ ଦିଇ ଜଣ ମିଶିକି ବହୁତ ମଜା କରୁଥିଲେ।
ଆଜ୍ଞା ଆଜ୍ଞା।
ବିଦ୍ୟାଳୟରେ ଆପଣ ବହୁତ ଭଲ ଷ୍ଟୁଡେଣ୍ଟ ଥିଲେ।
ଆଜ୍ଞା ଆଜ୍ଞା, ସେ ସମୟରେ ନା ଟିକେ ଭଲ ଥିଲା ଆମ ସ୍କୁଲରେ। ପାଠ, ପାଠ ପଢା କିନ୍ତୁ ହଉନଥିଲା, କିନ୍ତୁ ଆଉ ସବୁ ରେ, ନାଁ ଥିଲା ସବୁ।
ଆମ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ, ଆପଣଙ୍କୁ ବହୁତ ମନେ ରଖିଚନ୍ତି।
ଆଜ୍ଞା, ସେ ଜୀବନ ସରେ କେହି ଭୁଲି ପାରିବେନି, ତାଙ୍କ ସିଏ ନିଜ ମନେ ରଖିବେ, ତାଙ୍କ ଛୁଆ ପିଲାଙ୍କୁ ମନେ ପକେଇଦେବେ, ତାଙ୍କ ସ୍କୁଲରେ ଗୋଟେ ଏମିତି ପିଲା ଥିଲା ଆ ଯେ, କଣ କହିବେ?
କ୍ରୀଡ଼ାରେ ବି ମଧ୍ୟ ବହୁତ, କ୍ରୀଡ଼ାରେ ବି ମଧ୍ୟ ବହୁତ
କ୍ରୀଡା, ସେ କ୍ରୀଡ଼ା କଥା ଅଲଗା, ନା କ୍ରୀଡ଼ା କଥା ଅଲଗା କଥା, କିନ୍ତୁ ଯୋଉ କାର୍ଯ୍ୟ ମୁଁ ସ୍କୁଲରେ କରିକି ଆଜି ସେଇଟା ସ ଅଭୁରା ସ୍ମୃତି ଭାବେ, ଶିକ୍ଷକ ଶିକ୍ଷୟତ୍ରୀ ମାନେ ମନେ ରଖିବେ, ଯେପରି ଆମର ରତିକାନ୍ତ ଗୁରୁଜୀ, ଅପୂର୍ବ ଗୁରୁଜୀ, ବିଦ୍ୟାଧର ଗୁରୁଜୀ, ଏମାନେ ତ ତାଙ୍କ ଜୀବନ ତାଙ୍ଗେ ଭୁଲି ପାରିବେନି, ସେ ତାଙ୍କୁ ନିଜେ ମନେ ରଖିବେ ଏବଂ ତାଙ୍କ ଛୁଆ ପିଲାଙ୍କୁ ବି ମନେ ରଖିବେ ଯେ ଅଂସନ ମାଙ୍କର ଗୋଟେ ପିଲାଟେ ଥିଲା, ସେ ଏମିତି ଏମିତି କାମ ସବୁ କରୁଥିଲା।
ଆପଣ ବହୁତ ଭଲ ଚ, ଛାତ୍ର ବୋଲି ମୁଁ ଶୁଣୁଥିଲି।
ହଁ ବହୁତ ଭଲ ଛାତ୍ର, ମୁଁ ଯେମିତି ଯେପରିକିି ରତିକାନ୍ତ ମାଷ୍ଟର ଘରେ ବାଣ ପକେଇବା। ଆଉ କଣ କହିବି? ଏମିତି ବହୁତ ଭଲ ଭଲ କାମ ମୁଁ କରିଚି।
ଆପଣଙ୍କର ଇଞ୍ଜୁରୀ ହେଇଥିଲା, ମୁଁ ଶୁଣୁଥିଲି, ସେଟା କେମିତି ହେଇଥିଲା?
ତ ଇଞ୍ଜୁରୀ ବିଷୟରେ, ମୁଁ ଆପଣଙ୍କୁ ପୁରା କଥା କଥା କହିପାରିବିନି, କିନ୍ତୁ ଇଞ୍ଜୁରୀ ମୋର ଦୋଷ ଯୋଗୁ ହେଇଥିଲା। ତ ଆମେ ଦଶମ ସରିବା ପରେ, ଆମେ ପଚିଶି, ତିରିଶି ବେଳ ସାଙ୍ଗ ଯାଇଥିଲା ଆମେ ଧଉଳି, ତ ରାତି ଟାଇମ୍ ରେ ଆ ଆମେ ଗାଡି ସବୁ ରଖି ମଜାମସ୍ତି କରିଥିଲୁ, ମୁଁ ଟିକେ ଅ ବାହା, ମୁଁ ଟିକେ ଅଧିକ ବାହାଦୂରୀ ମାରିକି ଗୋଟେ ଶୁଭମଙ୍କ ଧଆ ନାମକ ସାଙ୍ଗ ଓଲା ସ୍କୁ ସ୍କୁଟି କୁ ଟାଣୁଥିଲି ଟାଣିବା ସମୟରେ, ସିଏ ମଜା ମଜା ରେ ଓଲାକୁ ହାଇପର କରି ମୋଡି ଦେଇଥିଲେ ଯାହାଫଳରେ ମୁ ଘୋଷାରି ହେଇକି ତଳେ ପଡିିଥିଲି, ହାତ ଟିକେ ମୁଁ, ହାତରେ ପଡ଼ିକି ମୋର ତିନି ପିସ୍ ହେଇଥିଲା।
ତ ସେ, ସେ ସାଙ୍ଗ ମୁଁ କିଛି ବୁଝିପାରିଲିନି। ତ ମୋ ସାଙ୍ଗ ଅଂସନ ବିଷୟ ନାମ, ସିଏ ଭାବିଲା ମୋ ହାଡ ଏପଟ ସେପଟ ହେଇକି ଟିକେ କଣ ଡିସବାଲାନ୍ସ ହେଇଯାଇଛି, ତ ସେ ଚାପିକି ତାକୁ ଠିକ କରିବା ଚେଷ୍ଟା କରୁଥିଲା କିନ୍ତୁ ଠିକ ହେଇପାଇଲାନି, ତ ମୋ ସାଙ୍ଗ ମାନେ ଧରିକି ଆସିକି ମତେ ଆମ ଘର ପାଖ ଗୋଟେ ମେଡ଼ିସିନ ଷ୍ଟୋର ଦେଖେଇଲେ, ସେ ଜାଗାରେ ସେ କହିଲେ ହାତଟି ଭାଙ୍ଗି ଯାଇଛି। ତ ସେ ସାଙ୍ଗେ ସାଙ୍ଗେ ମୋ ସାଙ୍ଗ ମାନେ ଶ୍ରୀ ହସ୍ପିଟାଲ ନେଇଗଲେ। ତ ଶ୍ରୀ ହସ୍ପିଟାଲ ଯାଇକି ବାପାଙ୍କୁ ଫୋନ କଲି, ମୋ ବାପା ଆସିକି ଦେଖିଲେ ରାଗିଲେ, ଘରକୁ ଆସି ମତେ ତିନି ଚାପୁଡା, ତିନି ଗୋଇଠା, ଆଉ ସାତ ଚାପୁଡ଼ା ମାଇଲେ। ତ ତାପରେ କହିଲେ, ମୁଁ ତ ଅପରେସନ କରିବିନି ବୋଲି ତ ବହୁତ କଷ୍ଟେ ମଷ୍ଟେ ବାପାଙ୍କୁ ମନେଇ ମୁଁ ଦିଗ, ବିଗତ ଦୁଇ ଦିନ ପରେ ମୁଁପରେ ଅପରେସନ ହେଲି।
ମୋର ଭାଇଙ୍କର ଏବେ ଦି ଦିନ ତଳେ, ଅ ଗାଡିରେ ଆକ୍ସିଡେଣ୍ଟ ହେଇଥିଲା ତ ସିଏ ଆଘାତ ହେଇକି ଘରେ ପଡିଛନ୍ତି, ତାଙ୍କୁ ମୁଁ ହିଁ ହ ହସ୍ପିଟାଲ ନେଇକି ଯାଇଥିଲି, ତାଙ୍କର ଅପରେସନ ଏବେ ସରିଚି।
ଆଜ୍ଞା। ତ ଆଜ୍ଞା ଆପଣ ଭାଇ ଏବେ କେମିତି ଅଛନ୍ତି?
ବହୁତ ଭଲ ଅଛି ସେ ଔଷଧ ସେ ନେଉଛନ୍ତି ପ୍ରତିଦିନ।
ଆଜ୍ଞା ଆଜ୍ଞା। ତ ଭାଇ ତମ ଭାଇଙ୍କ ଏଟା ତମ ଭାଇଙ୍କର ଦୁର୍ବିପାକ ହିସାବରେ ହେଇଥିଲା କିନ୍ତୁ କିନ୍ତୁ ମୋ ଯୋଉଟା ହେଇଥିଲା ଏଇଟା ମୋ ଦୋଷ ଯୋଗୁ ହେଇଥିଲା। ତ ଭାଇ
ନା ମୋ ଭାଇଙ୍କର ଦୁର୍ଘଟଣା ଯୋଗୁ ହେଇଥିଲା। ମୋ ଭାଇଙ୍କର କିଛି ଦୋଷ ନଥିଲା ସେଇଠି କିନ୍ତୁ ଆପଣଙ୍କ ମ୍ୟାଟରେ ଆପଣଙ୍କର ଦୋଷ ଥିଲା।
ମୋ ଦୋଷ ଫୁଲ୍ ଦୋଷ ଥିଲା ଟିକେ ନୁହଁ ପୁରା ଦୋଷଥିଲା ମୋର।
ଆପଣ କଣ କରୁଛନ୍ତି ଏବେ ତାହେଲେ?
ହ ଏବେ ତ ଏବେ କାମ ସରିଲା କାମ ସରିକି ବସିଥିଲି ଟିକେ ଆପଣ ତ କଲ୍ ଆଇଲା ମ ଖାଉଛି ଏବେ ଆଉ।
ଆପଣ ଗାଧେଇଲେଣି ନିତ୍ୟ କର୍ମ ସାରିଲେଣି ଆପଣ ନିଜଙ୍କର।
ହଁ ଆଜ୍ଞା ନିିତ୍ୟ ବି ଆଁ ସବୁ ସାରିଦେଇଛି ଖାଇ ସକାଳୁ ଖାଇବା ବି ସରିଛି ଖାଲି ଗାଧେଇ ନାହିଁ ଗାଧେଇ ଯାଇକି ଆଉ।
ଆପଣ ଏବେ ଆସୁନାହାନ୍ତି ଆମେ କୋଟେ ବୁଲିବାକୁ ଯିବା?
ଏବେ ତ ଯାଇହବନି ତ ଚାରିଟା ବେଳକୁ ଯିବି ଆଉ।
ଆଉ ଚାରିଟା ବେଳକୁ ଆପଣ ଆସନ୍ତୁ ଆମେ ଯିବା ଟିକେ ବୁଲିବା ପାଇଁ କୁଆଡେ?
ଆଜ୍ଞା ନିଶ୍ଚୟ ନିଶ୍ଚୟ।
କେତେ ଦିନ ହେଲା କୁଆଡ଼େ ବୁଲିବାକୁ ଆମେ ଯାଇନେ ସାଙ୍ଗମାନଙ୍କ ସହିତ।
ଆଜ୍ଞା ନିଶ୍ଚୟ ଯିବା ନିଶ୍ଚୟ।
ଆପଣ କେତେବେଳେ ଆସିବେ ତାହେଲେ କହୁଛନ୍ତି?
ମୁଁ ତ ଯଦି କାମ ଟିକେ ତ ଅଛି କାମ ସାରିକି ଗଲା ବେଳକୁ ସାଢେ ପାଞ୍ଚ କି ଛଅ ଭଳିଆ ହେଇଯିବ। ତ ମୁଁ ଆପଣଙ୍କୁ ନିଶ୍ଚୟ କଲ୍
ଆପଣ କେମିତି ଆସିବେ?
ତ ମୁଁ ସାଇଶ ଯରେ ଗୋଟେ ସାଙ୍ଗଟେ ଅଛି ତାକୁ କଲ୍ କରିକି ଯିବି ଆଉ।
ଚାଲି ଚାଲି ଆସିବେ ନା ଗାଡ଼ିରେ ଆସିବେ?
ନା ସାଇ ସାରିଲ ମତେ ଗାଡିରେ ନେଇଯିବ ବୋଧେ ସେ କହିଥିଲା।
ଆପଣ କେତେ ଟାଇମ୍ ବୁଲିପାରିବେ?
ଆ ଯଦି ମୁଁ ସନ୍ଧ୍ୟା ଛଅଟାରୁ ଘରୁ ବାହାରିକି ଆଇଲିି ନିହାତି ସାଢେ ନଅ ଭଳିଆ ବୁ ସଢେ ନଅ ପର୍ଯ୍ୟନ୍ତ ବୁଲିବୁ ଆଉ।
ଆସୁନାହାଁନ୍ତି ଏବେ ସକାଳୁ ଜଲ୍ଦି ଆମେ ଗୋଟେ ଭୋଜି କରିଦିଅନ୍ତେ।
ଭୋଜି ଏବେ ଏବେ ତମିତି ଖରା ଯେମିତି ହଉଛି ଭୋଜି କଲେ ଦେହ ଖରାପ ହବ ତ ଆମେ ଏବେ ଭୋଜିନ କର ପରେ କେତେବେଳେ ଭୋଜି କଲେ ହବ। ଶୀତ ଟାଇମ୍ ଆସୁ ଭୋଜି କରିବା।
ଆପଣ କାଲି କାଲି ଫୁଟବଲ୍ ଖେଳ ଦେଖିଥିଲେ?
ଆଜ୍ଞା।
ଆପଣ କାଲି ଫୁଟବଲ୍ ଖେଳ ଦେଖିଥିଲେ?
ଆଜ୍ଞା ଦେଖିଥିଲି ରୋନାଲଡୋ କ ପର୍ତୁଗାଲ କୁ
ଆପଣ ଫିଫା ବିଶ୍ଵ କପ୍ ଦେଖୁଛନ୍ତି। ସେଥିରେ ଆପଣଙ୍କର ପ୍ରିୟ ଟିମ୍ କୋଉଟା?
ମୋର ପ୍ରିୟ ଟିମ୍ ହଉଛି ପର୍ତ୍ତୁଗାଲ୍।
ପ୍ରିୟ ଖେଳାଳି କିଏ?
ପ୍ରିୟ ଖେଳ ହଉଛି ପର୍ତୁଗାଲ୍ ର କ୍ୟାପଟେନ୍। ଆପଣ ଜାଣିଥିବେ।
ଆପଣ କାଲି ମ୍ୟାଚ ଆପଣ କାଲି ଦେଖିଥିବେ ତ ଖେଳ?
ଆଜ୍ଞା ଆଜ୍ଞା ପର୍ତୁଗାଲ କଳିକା ମ୍ୟାଚ ପର୍ତ୍ତୁଗାଲରେ ଉଜବେକିସ୍ତାନ ଦେଖିଛି ପର୍ତ୍ତୁଗାଲ ପାଞ୍ଚ ପାଞ୍ଚଟି ଗୋଲ କରିକି ପାଞ୍ଚଟି ଗୋଲ କରିକି ସେ ଖେଳଟିକୁ ଜିତିଛି। ସେ ପ୍ରଥମ ଗୋଲ ଟି ଛଅ ମିନିଟ ରେ ହେଇଥିଲା ଯ ରୋନାଲ୍ଡୋ କରିଥିଲେ। ସେକେଣ୍ଡ ଗୋଲ ଟି ମେଣ୍ଡିଜ କରିଥିଲେ ସତର ମିନିଟରେ।
ମୋର ପ୍ରିୟ ଦଳ ମୋର ପ୍ରିୟ ଦଳ ବ୍ରାଜିଲ।
ଆଜ୍ଞା ଆଜ୍ଞା।
ମତେ ବହୁତ ଭଲ ଲାଗେ ନିମାର ନାମକ ଜଣ ଖେଳାଳି ମତେ ବହୁତ ଭଲ ଲାଗନ୍ତି।
ଆଜ୍ଞା ଆଜ୍ଞା।
ସେ ଏବେ ପଏଣ୍ଟ ଟେବଲ ର ଉପରେ ଅଛନ୍ତି।
ଆଚ୍ଛା। ଆଉ କିଛି କୁହନ୍ତୁ ଆପଣ ବିଷୟରେ କିଛି କୁହନ୍ତୁ?
ମୁଁ ଏବେ ବର୍ତ୍ତମାନ ଖାଇ ପିକି ବସିଛି ଏଇଠି। ବର୍ତ୍ତମାନ ସନ୍ଧ୍ୟା ବେଳ ହେଲେ ମୁଁ ଟିକେ କ୍ରିକେଟ ଖେଳିବାକୁ ଯିବି ମତେ କ୍ରିକେଟ ଖେଳ ପସନ୍ଦ।
ତ ଆଜି ତ ବିଜେପି ରେ ଖେଳ ହବ କ୍ରିକେଟ ମ୍ୟାଚ ଗୋଟେ ଅଛି ଆସୁନାହାନ୍ତି ଆପଣ?
ଦେଖିବା ଯଦି ମୋତେ ସନ୍ଧ୍ୟାବେଳେ ସମୟ ମିଳିବ ଯିବି ସିଓୋର୍।
ଆଜ୍ଞା?
ମୋତେ ଯଦି ସନ୍ଧ୍ୟାବେଳେ ସମୟ ମିଳିବ ମୁଁ ବିଜେ ପଡ଼ିଆ ଯିବି କ୍ରିକେଟ ଖେଳିବା ପାଇଁ।
ଆଜ୍ଞା ଆଜ୍ଞା। ତ ମୋତେ ଯଥା ସମୟ ପୂର୍ବରୁ କଲ୍ କରି କହିବେ ଆଉ।
ଆପଣ ବି ଆସିବେ?
କୁଆଡେ?
ବିଜେବି ପଡ଼ିଆ ଖେଳିବା ପାଇଁ?
ମୁଁ ଆଜି ଯିବି ଏ ଆଜି ଚାରିଟା ବେଳେ ଯିବି ଏବେ ଏବେି ଖରା ହଉଛି ଏବେ ତ ଯାଇହବନିଁ ତ ଚାରିଟା ବେଳେ ଯିବି।
ଆପଣ କେମିତି ଯାଉଛନ୍ତି ଗାଡିରେ ନା ଚାଲିକି?
ମୁଁ ଚାଲି ଚାଲି। ତ ବନ୍ଧୁ ଏବେ ତ ସମୟ ହେଇଯାଇଛି। ହ୍ୟାଲୋ।